ହାଲୋ।
ଆଜ୍ଞା ପ୍ରଣାମ।
ଆପଣଙ୍କ ଫୋନ ଟି ତ ମୋ ପାଖକୁ ଆସିଲା ଭଲରେ, ମୋ ବାର୍ତ୍ତାଟି କାହିଁକି ପହଞ୍ଚି ପାରିଲା ନାହିଁ?
ଆପଣଙ୍କର କଣ ଅସୁବିଧା ହେଇଥିବ ବୋଧେ ଆଉ?
କଣ ଆଉ ଏମିତି ଅସୁବିଧା ହେଲା ଯେ ମୋର କଣ ଲେଖିଲା ଟାସ୍କ କଂପ୍ଲିଟେଡ ଆପଣ ମତେ ଆ ଲେଖିଦେଲା କ ଏମିତି ଗୋଟେ ଦେଖିଲେ ତ ଇଂରାଜୀରେ ମୁଁ ଭାବିଲି ଆଉ କଣ ଆରେ ଲେଖିଥିଲେ ତ ଆପଣଙ୍କ ବାର୍ତ୍ତା ବି ଆସି ପାରିନଥାନ୍ତା କଣ ଗୋଟେ ଭୁଲ ଭୁଲ ଭାଲ ଅବଶ୍ୟ କିଛି ଗୋଟେ କଣ ହେଇଛି ଆଉ?
ହଁ କିଛି ଅସୁବିଧା ହେଇଥିବ ବୋଧେ ଆଉ
କିଛି ଗୋଟେ ଯନ୍ତ୍ର ର ତ୍ରୁଟି ରହୁଛି ଆଉ
ଆଜ୍ଞା
ଆପଣ ଖରା ବେଳେ ନ ଶୋଇକି କାହିଁକି ଏମିତି ବସିଛନ୍ତି କୁକୁର ମାନଙ୍କୁ ଜଗିକି?
କାଇଁ ମୁଁ କୁକୁର ମାନଙ୍କୁ ଜଗି ନାହିଁ ଆପଣ ବୋଧ ହୁଏ ଜଗିଛନ୍ତି ମତେ ଲାଗୁଛି
ନାଇଁ କୁକୁର ଚଢେଇ ଗାଈ ଗୋରୁ ଛେଲି ମାଇଁ ତାଙ୍କ ସବୁ ତ ମୁଁ ଜଗିଛି ସେଇଟା ଯେ ଆମ ଆମ ଘର ପାଖେ ଜଗିଛି ନା ଆଉ
ସେ ଆପଣ ଯଦି ଜଗିଛନ୍ତି ସେମାନେ ଏତେ ଅସୁବିଧାର ସମ୍ମୁଖୀନ ହଉଛନ୍ତି କାହିଁକି?
ନାଇ ମ କିଛି ଅସୁବିଧା କି - କିଛି ଅସୁବିଧା ନାହିଁ ତାଙ୍କର ଟିକେ ଜମିିବାଡିର କିଛି ଅଳିଆ ଅଛି ତାକୁ ସେ ନିଜ ଭିତରେ ସମାଧାନ କରୁଛନ୍ତି।
ହଁ ହଁ ତାଙ୍କ ସେ ଜାଗା ରଖି। ନିଜେ ନିଜେ ଭୁକା ଭୁକି ହଉଛନ୍ତି ଆଉ କଣ କରାଯିବ ତାଙ୍କୁ।
ଓହୋ ସେମାନଙ୍କୁ ଆପଣ ଖାଦ୍ୟ ଗ୍ରହଣ କରାଇ ଶୁଆଇ ଦେଲେନି।
ମୁଁ ତ ତାଙ୍କୁ ସବୁବେଳେ ଖୁଆଉଛି। ସେ ଖୁଆଇଲା ପରେ ବି ତା ଙ୍କର୍ ତ ସ - ଆ ଜାତି ସେଇଆ ସେ ଅନ୍ୟ ଧନ ଉପରେ ତାଙ୍କର ଲୋଭ ଥାଏ। ଆ ସେ ତାଙ୍କ ଲୋଭରେ ତାଙ୍କର ଶୁଣ ଜମିିବାଡି ଅଳିଆ ଅ ଛି ଖାଦ୍ୟ ପାନୀୟ ତାଙ୍କର ସବୁ, ବାର ଅବାର କିଛି ନାହିଁ ସେ ଆଇଁଷ ଖାଇବା କଥା ଖାଇବେ। ସେଇ ଅଳିଆ ସବୁ ଚାଲିଛି ଆଉ।
ଆପଣ ତାଙ୍କ କଥା ଠିକ ଭାବରେ ବୁଝି ପାରୁନାହାନ୍ତି ମତେ ଯାହା ଲାଗୁଛି।
ନା ନା ନା ବୁଝିପାରୁଛି। ସି ସିଏ ଚାହୁଁନାହାନ୍ତି ମୁଁ ତାଙ୍କ ଦୁଃଖ ଟାକୁ ସମସ୍ତେ ଆଗ ମାନେ ପ୍ରକାଶ କରେ ବୋଲି।
ବୋଧ ହୁଏ ତାଙ୍କୁ ଅଧିକ ଗରମ ହେଉଥିବ।
ଆ ହେଇଥାଇପାରେ ସେଟା କିଛି ବି
ଆପଣ ଟିକେ ଥଣ୍ଡା ତାଙ୍କୁ ଅନୁଭବ କରାଇ ଦଉନାହାନ୍ତି।
ହଉ ଆଉ କଣ ମଧ୍ୟାନ ଭୋଜନରେ ଖାଦ୍ୟ ପାନୀୟ କଣ ଗ୍ରହଣ କଲେ କିଛି ଜଣେଇଲେନି।?
ଖାଦ୍ୟ ପାନୀୟ ଆମର ତ ହେଇଥିଲା। ଭାତ ଡାଲି ପୋଟଳ ଆଳୁ ଭଜା ଶାଗ ଭଜା। ଆଳୁ ବଘରା।
ମୁଗ ଡାଲି ଟିକେ କଲେ ନି ଦେଶୀ ମୁଗ ଡାଲି।
ଦେଶୀ ମୁଗ ଡାଲି, ହଁ ଆଜି ହେଇଥିଲା ହରଡ଼ ଡାଲି ଆମର।
ନାଇଁ ନାଇଁ ଟିକେ ମୁଗ ଡାଲି କରିବେ ନା ଆଉ। ମୁଗ ଡାଲି ଘିଅ ଅନ୍ନ। ଆକୁ ସବୁ ଖାଇବେ ନା ଆଉ।
ଘିଅ ଅନ୍ନ ତ ଖାଇପାରୁଛୁ। ମୁଗ ଡାଲି ଖାଇନୁ ଟିକେ ଆଉ। କୋଳଥ ମୁଗ ଟିକେ ଆଷାଢ ମାସରେ ଖାଇବୁ ଆଉ। ଏଟା ଯୋଉ ଗରମ ଜୋର୍ ହଉନି ନା ସ୍ୱାସ୍ଥ୍
ହଁ ହଁ ସେ ପେତଳ ଗରମ ଟାକୁ ଭାଙ୍ଗି ପାରିବନି। ବର୍ଷା ଦିନ ପାଇଁ ଏ ସବୁ ଠିକ ମୁଗ ଡାଲି କୋଳଥ ଡାଲି।
ହଁ ହଁ ବିରି ଡାଲି ମୁଗ ଡାଲି କୋଳଥ ଡାଲି ଏସବୁ ଡାଲି। ଚଣା ଡାଲି ବହୁତ ପ୍ରକାର ଡାଲିରେ।
ବିରି ଡାଲିଟି ମୁଣ୍ଡକୁ ଥଣ୍ଡା ରଖେ।
ଆଜ୍ଞା।
ମୁଣ୍ଡ ଟା ମୋର ଅଧିକ ଗରମ ସବୁବେଳେ ରହୁଛି ତ?
ହଁ ସେଥିପାଇଁ ତ, ଆପଣଙ୍କୁ ମୁଗ ଡାଲି ନୁହେଁ ତ ବିରି ଡାଲି ଖାଇବା ପାଇଁ ମୁଁ ପରାମର୍ଶ ଦେଲି।
ଆଉ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ଭଲ ପରାମର୍ଶ ଦେଇଥିବାରୁ।
ଯାହଉ ଆପଣ ମୁଣ୍ଡ ବି ଆସ୍ତେ ଆସ୍ତେ ଲାଗୁଛି ଧୀରେ ଧୀରେ ଥଣ୍ଡା ହେଲାଣି। ଏଇ ଦି ତିନି ବର୍ଷ ଭିତରେ ଯେତିକି ଗରମ ଥିଲା। ମତେ ସେତେ ଆଉ ଗରମ ଲାଗୁନି।
ବହୁତ ଥଣ୍ଡା ହେଇଯାଇଛି ନାଇଁ?
ହଁ ଲାଗୁଛି ତ, ମୁଣ୍ଡକୁ ଆପଣ ନିଜେ ନିଜେ ବହୁତ ଚେଷ୍ଟା ସହିତ ଥଣ୍ଡା କରୁଛନ୍ତି ଆଉ।
ହଁ ଭବିଷ୍ୟତରେ ଥଣ୍ଡା କରିବାକୁ ପଡିବ ତ ସେଥିପାଇଁ।
ହଁ ସେ ଥଣ୍ଡା ହବ, ଧୈର୍ଯ୍ୟ ଆସିବ, ସବୁ ପ୍ରକାରର କାର୍ଯ୍ୟକଳାପ ଆପଣ କରିବେ।
ସେଥିପାଇଁ ମୁଁ ଅଭ୍ୟାସ କରୁଛି।
ହଁ ଆପଣ ତ ଯାହେଲେ ଆଗକୁ ଗୃହିଣୀ ହେବେ ନା? ସକାଳୁ ନିତ୍ୟକର୍ମ ସାରିବେ, ଆପଣ ନିତ୍ୟକର୍ମ ମାନେ କଣ, ଆଗ ଉଠିବେ ତ ଗୋବର ପାଣି ପକେଇବେ। ଛେରା ପହଁରା କରିବେ।
ତାପରେ ହଉ କଣ କାମ ସାରିବେ, ପୂଜା ଅର୍ଚ୍ଚନା ଚାଲିବ, ଶାଶୁ ଶ୍ୱଶୁରଙ୍କର ସେବା ମାନେ ଚା ଜଳଖିଆ ତାଙ୍କ ପାଇଁ ବନେଇବେ। ଆଉ ତାପରେ ଶେଷରେ ସ୍ଵାମୀ ଙ୍କ ସେବାରେ ଲାଗିବେ। ତା ସ୍ୱାମୀ ଯଦି ଆପଣଙ୍କର କାର୍ଯ୍ୟ ମାନେ ଯାଉଥିବେ, କାର୍ଯ୍ୟାଳୟକୁ ଯାଉଥିବେ ତାଙ୍କ ପାଇଁ କିଛି ଜଳଖିଆର ବନ୍ଦୋବସ୍ତ କରିବେ, ନହେଲେ ଆମର କିଛିଟା ଓ ମଧ୍ୟାହ୍ନ ଭୋଜନର ତିଆରି କରିକି ତାଙ୍କ ତାଙ୍କୁ ଦେବେ।
ହଁ ସେ ତ ନେଇକି ଯିବେ ଆଉ।
ନେଇଦିଏ, ତାପରେ ସେ ସେପଟୁ ଆପଣଙ୍କୁ ଚିଠି ମାଧ୍ୟମରେ ହଉ କିମ୍ବା କଲ୍ ମାଧ୍ୟ -ସରି ଫୋନ୍ ମାଧ୍ୟମରେ ହଉ ଆପଣଙ୍କ ପ୍ରଶଂସା କରିବେ। ଆପଣ ସେ ପ୍ରଶଂସାରେ ବି ହକ୍ଦାର, କାରଣ ଯେହେତୁ ଆପଣ ଏତେ ସୁନ୍ଦର ଭାବରେ ସକାଳୁ ପ୍ରସ୍ତୁତ କରିକି ତାଙ୍କୁ ଦେବେ
ସେ ଯାହେଲେ ବି ଆପଣ ପ୍ରଶଂସା ନ କଲେ, ସେ ଆଉ ଘରେ ପଶିପାରିବେନି ନା, ଆପଣ ଯୋଉ ରେଟ୍ ରେ ରାଗିଥିବେ? ଛାଞ୍ଚୁଣି ପହଁରା ବି ଉଡ଼େଇ ପାରନ୍ତି।
ସେଇଥିପାଇଁ ବା ସିଏ କହୁଥିଲେ ମୁଁ ପାରା ମାଧ୍ୟମରେ ଦେବି।
ତାହେଲେ ସେ ବହୁତ ଧୀର ସ୍ଥିର କାର୍ଯ୍ୟ କରିବେ ଆଉ।
ହଁ ସେ ପାରା ମାଧ୍ୟମରେ ଦେବେ।
ନାଇ ପାରା ହଉ କି, କିଛି ନା ମତେ ଲାଗୁଚି ଆଉ ଫୋନ୍ ତ କରିବାକୁ ପଡ଼ିବନି ସେ ମନ ସେଠୁ ଭାବୁ ଭାବୁ, ଏପଟେ ଆସିକି ଆଉ ଜଣ ମନରେ ବାଟ ଟି ପହଞ୍ଚିଯାଇ ପାରେ।
ହଁ -ହଁ ମୋ ମନ ଟା କୋଉ ଭଳିଆ ଜାଣିନାହାନ୍ତି ଆପଣ?
ନ ନାଇ ସେଠି ବିଛି କ ନା ସେମିତି ବିବାହ ପରେ ସେମିତି ସଂଯୋଗ ହୋଇଯାଏ, ମତେ ଲାଗୁଚି କାରଣ ମୁଁ ସେ ଅଭିଜ୍ଞତା ମୋର ନାହିଁ ଅବଶ୍ୟ। ମୁଁ ଯେତିକି ଅନୁମାନ କରୁଚି ଆଉ ସେତିକି ଅଲଗା ଲୋକଙ୍କର ଅଭିଜ୍ଞତା ମାନେ ଦେଖି, ତାଙ୍କ ଅଭିଜ୍ଞତା ରୁ କହୁଚି ମୁଁ।
ଆଜ୍ଞା, କେବେ ଆପଣ ଏତେ ସବୁ ବୁଝିପାରୁଚନ୍ତି।
ମତେ ଲାଗୁଚି ଆପଣଙ୍କ ସ୍ୱାମୀ ଆପଣଙ୍କୁ ବହୁତ ବହୁତ ବହୁତ ଅଶେଷ ଅଶେଷ ଅଶେଷ ଭଲ ପାଇବା ଅଜାରି ଦେବେ, ଆପଣଙ୍କ ଉପରେ।
ମୁଁ ତାପରେ ଚେପା ହେଇଯିବି ବୋଧେ?
ନାଇଁ ନାଇଁ ଚେପା ହେଇପାରିବେନି ଆପଣ ସେ ଭଲ ପାଇବା ଯ ରଖିବେ ରଖିବେ ନହେଲେ ଆପଣ ବାନ୍ତି ମାଧ୍ୟମରେ ବି ତାକୁ ବାହାର କରିପାରନ୍ତି।
ନାଇଁ ଯଦି ଅଧିକ ହେଇଗଲା ମୁଁ ମୋ ବାନ୍ଧବୀ ମାନଙ୍କୁ ଦେଇଦେବି।
ତାହେଲେ ସେ ଭଲପାଇବା ଆମେ -ଆମେ ବା ଗ୍ରହଣ କରିବୁନୁ।
ନାଇଁ ଟିକେ ନେବେ ନା ଆଉ।
ନାଇଁ ନାଇଁ ଯାହାହେଲେ ବି ଆମେ ହବୁ ଆ-ଆମ୍ ତାଙ୍କ ହିସାବ କରିବାକୁ ଗଲେ ଆମେ ହବୁ ଶାଳୀ ମାନେ। ଆମେ ଜାଣିଚୁ ଶାଳୀ ମାନେ ହଉଚନ୍ତି ଅଧା ଘର ବାଲି ଜାଣିଚୁ ତଥାପି କାଇଁ କି ଅଧା ପୁରା କଣ ଦରକାର ଆମେ ତ ପୁରା କାର ହବା କଥା ହବୁ କାଁଇ ଆଉ ଅଧାରେ ରହିବୁ।
ନାଇଁ ଅଧା ହୁଅନ୍ତୁ ଟିକେ?
ନା ନା ଅଧା ହେଲେ କିଛି ନାହିଁ ଆପଣ ସିନା ଏବେ ବିବାହ କରିନାହାନ୍ତି ଆମକୁ ଅଧାରେ ବାଣ୍ଟୁଛନ୍ତି ମତେ ଯାହା ଲାଗୁଛି ଆପଣ ପୁରା ହେଲା ପରେ ତୋ ଅଧା କଣ ଆପଣ ଟିକେ ଗୋଟେ କୋଣରେ ବି ଆମକୁ ଜାଗା ଦେବେନି।
ନାଇଁ ନାଇଁ ମୁଁ ନିହାତି କଣ କ ପୁରା ବଖରା ତ ଦେଇଦେବି ଆଉ।
ହଁ ଦେବେ କାଇଁ ମତେ ତ ବାସ୍ନା ହଉନି ତଥାପି ଦେଖାଯାଉ। କିଛି ପାଗର ପରି- ପାଗର ପରିବର୍ତ୍ତନ ହେଇପାରେ।
ନାଇଁଥ୍। ପାଗର ପରିବର୍ତ୍ତନ କଣ ହବ ମୁଁ ତ କହୁଛି ଆପଣଙ୍କୁ ଦେଇଦେବି ପୁରା ଗୋଟେ ବଖରା ଆପଣଙ୍କୁ ଦେଇଦେବି।
ନା ସେମିତି ବଖରା ମୋର ରହିବାକୁ ଆଜ୍ଞା ଅଭ୍ୟାସ ନାହିଁ ମତେ ଲାଗୁଛି ମୁଁ ଯାଇପାରିବି ନାହିଁ।
ନାଇଁ କକ୍ଷ୍ୟ ନହେଲେ ଦେଇଦେବି?
ହଁ ଯଦି ଦେଖାଯାଉ ଆପଣ ଯଦି ପାଖ ଆଖରେ ରହିଲେ ତ ତାହେଲେ ମୁଁ ସେ କକ୍ଷରେ ଗ୍ରହଣ କରିବା ପାଇଁ ଯଦି ଉପଯୋଗୀ ଥିବି ଯିବି ତ ଗ୍ରହଣ କରିବି।
ଆପଣ ନିହାତି ଉପଯୋଗୀ ଅଛନ୍ତି ମୁଁ ଦେଖିକି ପାଖ ଦେଖିକି ହିଁ ଆପଣଙ୍କୁ ନେବି ଆଉ।
ପଟ୍ଟଚିତ୍ର ଆପଣଙ୍କର ଆଉ ଭବିଷ୍ୟତର ଯୋଉ ସ୍ୱାମୀଙ୍କ ପଟ୍ଟଚିତ୍ରରେ ଦବା ପାଇଁ ଆପଣ ଏପର୍ଯ୍ୟନ୍ତ ମତେ ଦେଲେ ନାହିଁ?
ସେଟା ମୁଁ ଦେଇଛି ଅଙ୍କନ କରିବାକୁ।
ଁ ଦେଇଛନ୍ତି କଣ ଆଉ ଭାବୁଛନ୍ତି ବୋଧେ ଆମେ ଫଟୋ ଫଟୋରେ ବୋଧେ କିଛି ଆଖିରେ ଆଖିରେ କିଛି ଖେଳ କରିଦେବୁ ଭାବୁଛନ୍ତି କି?
ନାଇଁ ନାଇଁ ମୁଁ ଅଙ୍କନ କରିବା ପାଇଁ ଦେଇଛି। ସେ କରିସାଇଲେ ମୁଁ ଆପଣଙ୍କ ପାଖରେ ନେଇ ପହଞ୍ଚାଇବି।
ନା ନା ଅଙ୍କନ କରିବାକୁ କାଇହିଁ ଆଉ ଦଉଥିଲେ ମତେ ଦେଇଥାନ୍ତେ ମୁଁ ମୋର ମନର ଆଖିରେ ଆଉ ମୁଁ ଚିତ୍ର ଯୋଉ ଚିତ୍ରଟି ଆଙ୍କି ଦେଇଥାନ୍ତି।
ନାଇଁ ମନର ସିନ୍ଧୁ କରେ ନା
ମନର ସିନ୍ଧୁକ ନାହିଁ ସିନ୍ଧୁକ ସବୁବେଳେ ଖୋଲା ତାଲା ଚାବି କିଛି ନାହିଁ ତାର।
ନାଇଁ ଏବେ ତାଲା ଚାବି ନହେଲେ ପକେଇଦେବେ ଆଉ।
ନାଇଁ ପ ଏବେ ପକେଇନି ସେ ଜଣେ ଆଉ ଆଗେ ପ୍ରବେଶ କରନ୍ତୁ। ଭାବୁଛି ପ୍ରବେଶ କଲା ପରେ ତାଲା ଚାବି ପକେଇ ଦେଇକି ଫୋାପାଡ଼ି ଦେବି ତାଲା ଚାବି କୁଆଡେ ଆଉ।
ସେ ଚାବିଟା ବୋଧେ ମୁଁ ପାଇବି।
ନାଇଁ ଆ ଆପଣ ଯଦି ବିବାହ ନ କରିଥିବେ ତାହେଲେ ପାଇଲେ ଚଳିବ ଆଉ ବିବାହ ପରେ ପାଇଲେ ଆଉ କଣ କରିପାରିବେ?
ବିବାହ ପରେ ଆଉ କିଛି କରିହବନି କାଇଁ ସବୁ କିଛି କରିହଉଛିିବା।
ଦେଖନ୍ତୁ ଆମେ ଏତେ ଜଣଙ୍କୁ ମାନେ ବାନ୍ଧବୀ ଆମର ବିବାହ କଲେଣି? ଆଉ କେଉଁ ବାନ୍ଧବୀଙ୍କ ବାନ୍ଧବ ସାଙ୍ଗରେ ଆମର କିଛି ବି ସଂଯୋଗ ନାହିଁ। ଦେଖାଯାଉ ଆପଣଙ୍କ ବାନ୍ଧବ କଣ କରୁଛନ୍ତି ଆମ ସହିତ।
ସଂଯୋଗ ରଖିବେ ନିହାତି?
କହି ହଉ ନାହିଁ ଯଦି ଆପଣ ନିଜେ ସଂଯୋଗରେ ରହିବେ ତ ସଂଯୋଗ ରହିବ। ନହେଲେ ସମସ୍ତେ ପାଶୋରି ଗଲା ପରେ ଆପଣ ପାଶୋରି ଯିବେ ଆଉ।
ନା ନା ମୁଁ ପାସ କରି ପାରିବିନି।
ମତେ ଲାଭ ମୁଁ ମ-ମଝିରେ ଥରେ ଭାବୁଥିଲି ମୁଁ କିଲି ଏମିତି ଆମେ ସବୁ ବାନ୍ଧବୀ। ବାନ ମାନେ ସବୁ ବାନ୍ଧବି ବାନ୍ଧବ ଆମର ଆଉ ତାକୁ ତ ଏ ମାନେ ଯୋଉଟା କି ଆମର ବାନ୍ଧବୀଙ୍କର ଯୋଉ ସ୍ଵାମୀ ତାଙ୍କୁ ସବୁ ଆମ ଗୋଟ ଗୋଷ୍ଠୀ ରଖିବା ପାଇଁ ଫୋନରେ ଗୋଟେ ଗୋଷ୍ଠୀ କରିକି ତାକୁ ରଖିବା ପାଇଁ ଭାବୁଥିଲି।
ଆଜ୍ଞା।
ଆଉ ଦେଖିଲା ବେଳକୁ ମତେ ଲାଗିଲା କାଳେ କୋଉ ବାନ୍ଧବ ମତାମତ ତ ମାନେ ତାଙ୍କର ଦେବେ କି ନାଇଁ କି ଖରାପ ଭାବିବେ। କାଇଁନା ଆମ ଭା ଆମର ଯୋଉ ଗୋଷ୍ଠୀରେ ଯୋଉ ଅଛନ୍ତି। ଆମର ବାଳକ ମାନେ ତାଙ୍କର ଭାଷାର ଛି ଠିକ୍ ଠିକଣା ନଥାଏ।
ସମୟ ଜ୍ଞାନ ବି ନଥାଏ। ଭାଷା ପଦାର୍ପଣ କରିବାର ସ-ସମୟ ଜ୍ଞାନ ତାଙ୍କର ନଥାଏ।
ଆଉ ତାରେ ଆମର ଜଣେ ଅଛନ୍ତି ସିଏ ସେପଟେ ରହୁଛନ୍ତି। ସେ ଏବେ ଯୋଉ ଦିଘା ଯାଇଥିଲେ ଯେ ସିଏ
ହ
କିଛି ସେଠି ମାନିବେନି ସେ ଗୋଷ୍ଠୀରେ ହଉ କି ଗୋଷ୍ଠୀରେ ସେ ବାନ୍ଧବୀଙ୍କର ବାନ୍ଧବ ଥାନ୍ତୁ ସେ କିଛି ମାନିବେନି ଭାଷାର ଭାଷାର ପ୍ରୟୋଗ କରିବେ ତା ଦେହରେ ତମେ ଜାଣିଥିବ ତ ଆଉ କଣ ସାଙ୍ଗ ବିଷୟରେ ଆଉ ବାନ୍ଧବ ବିଷୟରେ କହିବି।
ହଁ ସେମାନଙ୍କର କିଛି ନଥାଏ ସେ ଆକଚୁଆଲି ନିଜର ଭାବନ୍ତି ବୋଲି କହିଦିଅନ୍ତି ଆଉ।
ହଁ ଆମର ଏବେ ଯୋଉ ଦୁଇ ହଜାର ଚବିଶ ମସିହାରେ ବାନ୍ଧବୀ ବିବାହ କରିଥିଲେ ମୁଁ ପାଖରେ ବୋଧେ ଆଉ କୋଉ ବାନ୍ଧବ ସହିତ ଆମ ଅ ରହିବନି ସଂଯୋଗ ତାଙ୍କ ସହିତ ରହିବ। କିନ୍ତୁ ମୋ ଭାବନାଟା ଭାରି ଭୁଲ ହେଲା ମୁଁ ଭୁଲରେ ରହିଲି।
ହଁ ଆମେ ମୁଁ ବି ଭାବିଥିଲି ସେଇୟା କିନ୍ତୁ କଣ କରାଯିବ।
ତାଙ୍କର ଯିବ କାରଣ ବାନ୍ଧବଙ୍କ ସହିତ କଥା ହେବା ପାଇଁ ତ ସମୟ ନାହିଁ ଆଉ ତାଙ୍କ ସହିତ କଣ କଥା ହେବା।
ହଉ ଯଦି ଆପଣ ମୂଲ୍ୟବାନ ସମୟ ମୁଁ ନଷ୍ଟ କରିଦେଲିି ଆପଣ ବୋଧେ ଏବେ ବିଶ୍ରାମ ନେଇଥାନ୍ତେ।
ହଁ ନିହାତି ଭାବେ ନିହାତି ମୋ ମୂଲ୍ୟବାନ ସମୟ ନଷ୍ କରିନାହାନ୍ତି ଆପଣଙ୍କ ସହିତ କିଛି ବାତାବରଣ କଲା ପରେ ମତେ କିଛି ଖୁସ ସି ଲାଗିଲା ଅନୁଭବ ହେଲା।
ଆଉ ତାହେଲେ ଆପଣ ହଁ ଆପଣ ଏ ଯି ରଖିଦିଅନ୍ତୁ। ମତେ ସମୟ ବାହାର କରିକି ଟିକେ ମନେ ପକେଇବେ ଆଉ।
ନିହାତି ମୁଁ ଆପଣଙ୍କୁ ନିହାତି ମନେ ପକେଇବି ବର୍ତ୍ତମାନ ପାଇଁ ମୁଁ ରଖୁଛି। ଆଜ୍ଞା ଧନ୍ୟବାଦ ନମସ୍କାର।